ହ୍ୟାଲୋ। ଶୁଭୁଛି ନା? ହ୍ୟାଲୋ।
ହଁ।
କଣ କରୁଛ?
ଏଇ ବସିଛି ଆଗେ ଆଉ କାମ ସାର୍
ମୁଁ ଶୋଇଥିଲି ଉଠିଲି ତ ଏବେ ମୁଇଁ ଶୋଇଥିଲି ବା ମୁଁ ଉଠିଲି ତା ବୁଲିଲେ ଫୋନ କରେ।
ହଁ।
କାମ ନୁ ସରିଲାଣି ସବୁ ସନ୍ଧ୍ୟାବେଳେ କାମ?
ହଁ ସବୁ ସାରିଛି ଏ ବାଇଛି ଆଉ।
ଓ ହୋ।
ଆଉ ଜଉ ଗରମ ହଉଛି ଶୀଘ୍ର ଟିକେ କାମ ନ ସରିଲେ
ହଁ ହ। ଆଉ କଣ ଯାଉଛ ନା ନାଇଁ ବୁଲି?
ଏ ଯ ଗରମ ତଉ୍ ହେଇ ଖର ତ ମାନେ ଘରୁ ତ ବାହାରି ହେଉନି ଆଉ।
ବର୍ଷ ବଷା ପା
ହୁଁ ହୁଁ। ଆଉ ରଜ କୁ କଣ ପ୍ଲାନିଙ୍ଗି?
ଆ୍ଛା ତ ଦୋଳି ଫଳି ପଡ ଆମେଛ ତ ଆମ ଗାଁ ରେ ହୁଏ ନା। ଆମେ କେବେ ଆସୁନ ଆମ ଗାଁ କୁ। ଆମ ଏଇଟି ଭଲସେ ହୁଏ ରଜରେ। ଦଳି ପଡେ ମାଇ ବଜେ ବନ୍ଧୁବାନ୍ଧବ ସମସ୍ତେ ଆସନ୍ତି। ତମ ଆଡେ କେମିତି କଣ କରନ୍ତି?
ଆମ ଆଡ଼େ ଆଗରୁ ସେଥିନଟି ଯାହା ଯଜ୍ଞା ହୁଏ ଏବେ ଟିକେ ଭଲ ହି କରୁଛନ୍ତି। ସବୁ ଝିଅ ମାନଙ୍କୁ ଡକଉଛନ୍ତି। ଟେଣ୍ଟ ଫେଣ୍ଟ ମାରିକି ଡିଜେ ଫିଜେ ବଜଉଛନ୍ତି।
ଆଉ ତମଆଡେ ତନ ଭଲସେ କରାଯାଏ।
ଭୋଜିଭାତ କରୁଛନ୍ତି ନାଚ ଗୀତ କରୁଛନ୍ତି ଛୁଆ ସାଙ୍ଗର ସବୁ ନାଚୁଛନ୍ତି। ଆଉ କମ୍ପିଟିସନ ପରେଇ ଯ ଫାଷ୍ଟ ସେକେଣ୍ଡ ଥାର୍ଡ ହଉଛି ତାଙ୍କ ସବୁ ପ୍ରାଇଜ ଦଉଛନ୍ତି। ଭଲ କରୁଛନ୍ତି ଦେଖିବା କଣ ହେଇ ବର୍ଷ ଆଉ ଟିକେ ଭଲ କରିବେ ଆର ବର୍ଷ ଅପେକ୍ଷା।
ହଁ।
ଏଇ ଯୋଉ ଗରମରେ କଣ ନୂଆ ବଟ ଖୁଆଁ ତ ପିନ୍ଧି ହବନି ଏଇ ଯୋଉ ରଜ
ସେଇଟ କ ମାନେ ଏତେ ଖରା ଏବ ବର୍ଷ ସବୁ ବର୍ଷ ଏ ବର୍ଷ ବହୁତ ଖରା। ମାନେ ଗରମ ଏତେରେ ଘରୁ ବି ପଦାକୁ ମାନେ ପାଞ୍ଚଟା ନବ ଦିନ ବାହାରି ହଉନି। କଣ ରଜ ପାଲୁଚୁ କଣ?
ସେଆପା। ସେ ପଇଁଚାଳିଶ ଡିଗ୍ରୀ ଖରା ରହୁଛି ନା ଘରେ ଏ ହଁ।
ଓହୋ। କ
ରହୁଥିବ କଣ କେମିତି ନା ଦୋଳି ଖେଳ ନା କଣ ଖେଳନା
ହଁ ମୁଁ ଦୋଳି ଖେଳେ। ବେଶୀ ଖେଳିପାରେ ନାହିଁ ମୁଣ୍ଡ ବୁ
ପଡେ ତମର ସବୁ ସେଠି।
ଆମର କଣ ସେଇ କଣ ଖାଇଦଉ ଟିକେ ନିଶାଣି ଦୋଳିିପଡେ ପଟା ଦୋଳିିପଡେ। ଏଇଭଳିଆ ଆଉ। ହୁଁ।
ରାମଦୋଳି ଗଙ୍ଗାଦୋଳି
ହଣ୍ଡ ନାଇ ଡଙ୍ଗା ଦୋଳି ଏ ବର୍ଷ କଣ ପକେଇବେ ଯଦି ଆର ବର୍ଷ ତ ଏତେ ପକେଇନାହାଁନ୍ତି।
ଆଁ ଆଁ ଛୁଆ ମାନଙ୍କୁ ନେଇକିନା ତ ଛୁଆ ମାନଙ୍କୁ ଖେଳୁ
ହୁଁ। ଛୁଆଦିନ କେତେ ଖେଳନ୍ତି ସବୁ ଦୋଳି ତମେ କୋଉ ପିଠା ଟା ଭଲପାଅ? ହାଲୋ।
ହ
ଖୋ ସବୁଜ ଆମ ପା ଖୋଳ ପିଠା ଆଉ
ହୁଁ ହୁଁ।
ଭଙ୍ଗାଯାଏ।
ତମର ଟାୱାର ପାଉନିମ କଥାର ଖାଲି ଖଚ ଖଚ ସୁଭୁଛି। କୁଅ
ସୁବିଲା ଏ ଟିକେ ନେଟୱର୍କ ପୋବ୍ଲେମ ରଜ ପାରନ ଖାଇଛ କେମିତି କଣ କରାଯାଏ?
ହଁ ଖାଇଛି କେମିତି କଣ କରାଯାଏ ମୁଁ ଜାଣିନି କିନ୍ତୁ ଖାଇଚି।
ଦେଖୁନ କେତେ ପ୍ରକାର ସବୁ ମସଲା ପଡେ ଆଉ ଚେରି ଏତି ସବୁ କରିକିନା ପାନଟା ଜଉ ତିନି କଣିଆ ଭାଙ୍ଗା ଯାଏ ରଜ ପାନ
ହଁ ରଜପାନ ଟା ଟିକେ ସ୍ପେସିଆଲ।
ହଁ। ପାନ ମିଠା ଏ ଯୋଉ ସବୁ ଦେଖ ଯଠି ପଡୁଥିବ ସେଠୀ ସବୁ ମିଠା ପାନ ଆଉ ମୁ କାସ ଫାସ୍ ଖେଳୁଥିବେ। ପିଲାମାନେ ମାଇକ୍ ତ ବାଜୁଥିବ। ହଁ ଶିଖିଛି ଯେ ମାନେ ଏମିତି ଥରେ ଅଧେ ଖେଳେ ଆଉ। ଆଉ ରଜରେ ହଁ ପାନ ଟା ତ ରଜରେ ନ ଖାଇନେ ହବନି। ହୁଁ ଆଉ ଛୁଆ ମାନେ ଦେଖିବା ସବୁ ଖେଳୁଥିବେ ପୁଚିଖେଳ। ରଜା ହେଲା ମାନେ ଛୁଆ ମାନଙ୍କର ତ ବେଶୀ ଇଏ
ହଁ ତିନି ରଜ ରେ ତିନିଟା ଡ୍ରେସ
ହଁ ତାପରେ ସଜ ବାଜ ହେବେ।
ହୁଁ।
ଠଛି
ରଜ ମାନେ ତ ସଜବାଜ ଆଉ
ହଁ।
ବନ୍ଧୁବାନ୍ଧବ ଆସିବେ
ଆରିସା କାକରା ପୋଡ଼ପିଠା ଏଠି ସବୁ ମିିଠା କରାଯାଏ।
ହଁ ବା। ତମର ତ ପିଠା ପ୍ରିୟ ତମେ ପିଠା ଖାଅ ନା?
ହଁ ହଁ ପିଠା ଟା ତ ଆଗେ। ଏ ପୋଡ଼ପିଠା କେମିତି କଣ କରାଯାଏ ଜାଣିଛ ନା?
ହଁ ସେମିତି ଜାଣିଛି ଭଲସେ ଜାଣିିନି।
ହଁ ହଁ କେମିତି କରାଯାଏ ଟିକେ କହିଲ?
କେମିତି ଦେଖିବା ମନେ ପକେଇକି କହିବା ଆଉ କେତେବେଳେ ଆଉ। ତମେ ପାନ ଖାଅ ନା?
ହଁ।
ରଜ ରଜ ପାନ ଖାଇଲ ନା?
ହଁ ରଜ ତ
ହୁଁ ହୁଁ ଓହୋ ମୁଣ୍ଡ ଫୁଣ୍ଡ ବୁଲେ ପା କଣ ଖାଇଲେ?
ଆ ବୁଲେଇବ କାଇଁ? ଅଳ୍ପ
କଡା ମ
ନା କ ହଁ ମୁଣ୍ଡ ବୁଲେଇବ।ଏ ସାଧାରେ କଣ ମୁଣ୍ଡ ବୁଲେଇବ? ସାଧା ରଜକୁ ସାଧାପାନ ଟା ଭଲ ନା ଆଉ। ଯୋଉଁମାନେ ତ କଡ଼ା
ଓ ହୋ। ତାହେଲେ ରଜକୁ କୁଆଡ଼େ ବୁଲିଯିବା ପ୍ଲାନିଂ ଟା? ଏଇଭଳିଆ ଗରମ ଯଦି କମିବ ଯୁଆଡେ ଯିବା ଆଉ। ଗରମ ନ କମିଲେ କଣ ଯାଇହବ?
ଯାଇହବନି ମାନେ ଏତେ ଗରମ ଏଇ ବର୍ଷ, ପଦାକୁ ଟୋ ଟାଲ ବାହାରି ହଉନି। କଣ କରିବି। ରଜ କେମିତି କଣ ପାଳିଲେ କେମିତି? ଅ ଗରମ ତମ ଆଡ଼େ ତମ ଆଡ଼େ। ଟିକେ କମଥିବ।ନା ୟାଠୁ ଅଧିକ?
ସେଠି ତା ହେଲେ ନଈ କୂଳ କମ ଗରମ। ଆମ ସେପଟେ ପାହାଡ଼, ସେଇଥିପାଇଁ ଗୋଡି ମାଟି ଏରିଆ। ଏଠି ଜୋର ପୁରା ଗରମ ।ଏବେ ଘମିର ଫମିର ସବୁ ଉଠୁଚି।
ସେଠି ଲୋକ ବହୁତ କଷ୍ଟରେ ରହୁଥିବେ। ନା ଏସି ଫେସିି ସେମିତି ଲଗେଇ ସେମିତି କଣ?
ଏସିି ନହେଲେ ତ ରହି ହଉନି। ଆମ ସେପଟେ ତ ଘର ଘର କା ଏସି। ଆରେ ଉଁ। ଫ୍ୟାନ ଷ୍ଟାଣ୍ଡ ଫ୍ୟାନ ଏରା କୁଲର କିଛି କାମ କରୁନି।
ସେଇଟା ତ କାମ କୁ ନୁହେଁ ଏତେ ଗରମ ଯଦି ଆଉ ଏରା।
ଏ ସିି କୋଉଠି ବି କାମ କ ରୁଚି ସାଙ୍ଗେ ସାଙ୍ଗେ। ଏଇ ବା ଆଉ। ଏ ଯୋଉ ଗରମରେ ଛୁଆଙ୍କୁ କଣ ଗରମ ହଉନି ଏତେ। ଚଗଲା ହଉଚି ଖାଲି। ଖେଳୁଛନ୍ତି ଛୁଆ ଗରା ବେଶି ତ ହଇରାଣ କରୁ ।
ଆମେ ତ ଛାଡ଼ ବଡ ଲୋକ ଛୁଆ ଙ୍କୁ ତ ବେଶି ଗରମ ହଉଥିବ ଆଉ ଏରା ଘିମିର ଫିମିର ବାହାରିକି ।
କଷ୍ଟ ଟା କମ ପାଉଛନ୍ତି ନା ହଁ ତ ତଥାପି କଣ ଜାଣୁଛନ୍ତି ଛୁଆ ତାଙ୍କର ଖେଳ ନିଶା।
ଆଉ ହଁ ହଁ।
ତାପରେ ଖେଳିବା ଟା କଣ।
ଅ ହଁ।
ହ।
ହଉ ଖରା କମୁ ଦେଖିବା କୁଆଡେ ନହେନେ ଗୋଟେ ଏ ଖରା କମୁ କୁଆଡେ ଗୋଟେ ଯିବା । ଏ ଏ ହଁ।
ସେୟା ପା ନହେନେ ଟିକେ ଛୁଟି ଫୁଟି ଥିଲା ବା ଟିକେ ବୁଲି ଯାଇଥିଲେ ହଁ। ଆଉ ବୁଲି ଯାଇନି ଗରମରେ।
ହଁ ହଉ ହଉ।